ଆଜ୍ଞା ବନ୍ଦି ଭଲ ଅଛନ୍ତି।
ବନ୍ଧୁ ଭଲ ଅଛି ଆଉ କଣ ବନ୍ଧୁ ପୁରୀ ଯିବାର କିଛି ଅଛି କି ଆମ୍ଭନଗର ଇଏସ
ଆଜ୍ଞା ଏଥର ଏଥର ପୁରୀ ଯିବାକୁ ଆଜ୍ଞା ଅଛି ସବୁ କିଛି ଅଛି।
ତାହଲେ ବନ୍ଧୁ ନିହାତି ଏବର୍ଷ ପୁରୀ ଯିବାର କିଛି ସୁଯୋଗ ମିଳୁଥିବାରୁ ନିହାତି ଏବର୍ଷ ପୁରୀ ଯାଉଛୁ ଯେହେତୁ ରଥଯାତ୍ରା ପୁରୀ ଭିଡ଼ ତ ଆମେ ଯେହେତୁ ପାଞ୍ଚଟି ପିଲା ଭାଇ ଆଉ ସାଙ୍ଗ ସବୁ ଯାଉଛୁ।
ଆଜ୍ଞା।
ତା ପାଇଁ କିଛି ବ୍ୟବସ୍ଥା ଆପଣଙ୍କ କଣ ଭାବିଛନ୍ତି?
ଆଜ୍ଞା।
କଣ ଭାବିଚେ
ବ୍ୟବସ୍ଥା ଅଛି ସବୁ ଯିବାକୁ ଏ ବି
ତାହଲେ ବନ୍ଧୁ ଆପଣ ଯଦି ପୁରୀ ଯିବେ ଆମ ସହିତ ତାହେଲେ ପୁରୀ ଆପଣ କିଏ ଥର ଆଇଛନ୍ତି?
ମୁଁ ଆଜ୍ଞା ଯାଇଛି ଦିଥର ଖଣ୍ଡେ ଯାଇଛି ଆଜ୍ଞା।
ମୁଣ୍ଡୁ ପୁରୀରେ ଆପଣ ଯୋଉ ଭୋଗଟି କେନ୍ତି ସେ ଭୋଗଟିର ନାମ କଣ?
ପୁରୀରେ
ହୁଁ ଆଜ୍ଞା ଆଜ୍ଞା।
ଆଜ୍ଞା ପ ଅଭଢ଼ା ତମେ ଆପଣ ଅଭଢା ଖାଇଛ।
ଆଜ୍ଞା।
ଆଜ୍ଞା କେମିତିି ନଗେ ଠାକୁରଙ୍କ ପ୍ରସାଦ?
ବନ୍ଧୁ ଅଭଡ଼ା ତ ପୁରା ସ୍ଵାଦ ଲାଗେ ତ ଯେହେତୁ ଆମ ମହାପ୍ରଭୁଙ୍କ ପ୍ର ଜଦ। ଆପଣ ତାହେଲେ ପୁରୀ ଜମା ଦୁଇଥର। ଯାଇଛନ୍ତି।
ଆଜ୍ଞା।
ନହେଲେ ବନ୍ଧୁ ଆମ ସହ ପୁରୀ ଚାଲ ଦି ଦିନ ଖଣ୍ଡେ ରହିବା କିଛି ଅସୁବିଧା ନାହିଁ ଖାଇ ପି ଆରାମସ କାଳିଆଙ୍କୁ ଦର୍ଶନ କରି ରଥ ଟାଣି। ଏକାଥର ଆମେ ଆସିବା ଆଉ କଣ।
ଆଜ୍ଞା।
ତ ବନ୍ଧୁ ଆ ଆପଣ କେବେ ସମୁଦ୍ରରେ ଗାଧେଇଛନ୍ତି?
ଆଜ୍ଞା।
ସମୁଦ୍ର ପାଣି ପେ ପିତା ଲାଗେ ନା ଖଟା ନାଗେ। ଚିତା ଲାଗେ। ବନ୍ଧୁ ସମୁଦ୍ର ପାଇଁ ତ ଲୁନିଆ ଲାଗେ ନାହିଁ ପିତା କେମିତି ନାଗେ?
ବନ୍ଧୁ। ମତେ ସମୁଦ୍ର ପାଣି ତ ଲୁଣିଆ ନାଗେ ପିତା କୋଉଥି ଲାଗେ।
ନାଇଁ ନାଇଁ ନାଇଁଆ ନାଇଁ କେତେ।
ଆଉ ବନ୍ଧୁସ
ସାଙ୍ଗ ତିନି ଜଣ ବଡ।
ଯାଇଥିଲୁ ଥରେ ଗଲୁ ଯାଇଥିଲୁ।
ଟ୍ରେନରେ ପଇସା ନେବେ ତିରିଶ ଟଙ୍କା ନେଇଥାଉ। ତାପରେ ଗଲୁ ତ ଫାଷ୍ଟ ନାହିଁ।
ସେଇବ ଆଜ୍ଞା। ହେଲେ ବନ୍ଧୁ ଆପଣ ଏଥରେ ଯଦି ଆମ ପୁରୀଟି ଯାଉଛନ୍ତି ତ ଆପଣ ଭାବିଛନ୍ତି କି ପୁରୀରେ ଏ ବଷ କଣ କଣ କରିବେ?
ଆଜ୍ଞା।
କଣ କରିବି?
ଫାଷ୍ଟ ପହଞ୍ଚିବେ।
ଆଜ୍ଞା।
ଫାଷ୍ଟ ଗଲେ ତ ସମୁଦ୍ର କୂଳକୁ ରୁଟି ଗୋଠା ପଡୁଛି ନା କେତେ ସାତାଁ।
ଆଜ୍ଞା।
ପେପର ପଡିଚି ତିନି ଟଙ୍କା ହେଟି ପଡିଛି ଯାଇକି ସାତ ଟଙ୍କା।
ଆଜ୍ଞା।
ତାପରେ ସେଠି ରୁଟି ଆଣିଲୁ ତଡ଼କା ଆଣିଲୁ ଟିକେ ଖାଇବା ପାଇଁ।
ଆଜ୍ଞା ଆଜ୍ଞା।
ନେଇ ଗଲୁ ସମୁଦ୍ର କୂଳ ଖାଇବାକୁ ଖାଇସାରିଲା ପରେ ଟିକେ ବସି ସାରିଲୁ ଥଣ୍ଡା ସେତେବେଳେ ଶୀତ ହଉନଥିଲା କି ଶୀତ କଣ ପାଣି ଜାଲି ଯୋଟା ଖାଲି ସେ ଶୋଇଲୁ ଗାମୁଛା ପକେଇକି ରାତିରେ। ତାପରେ ପ ଥଣ୍ଡା ଥଣ୍ଡା ଲାଗିଲା ତାପରେ ଯେ ଯା ଆମର ଯୋଉ ଜଣେ ଯାଇଥିଲା ତାର କାଶ ଫାସ ଦିଅ କଣ ହେଲା। ଆମେ ସିଏ କହିଲା ଆମ ଯିବି ଶୋକଦ୍ୱାର ଦେଖିବାକୁ ଯଉ ବୁଲିବାକୁ। ତାପରେ ତାଅ ଦିଅ କଣ ହେଲା ସବୁ ଶୋଇ ପଡ଼ିଲେ ଶୋକଦ୍ୱାର ବାରେ ଜଣେ ଶୋଇଲା ଜଣେ ଉଠିଲା ଏମିତି ହେଲା। ତାପରେ ସକାଳୁ ଉଠିକି ଆଇଲୁ ଜଗା ଦର୍ଶନ କରିବାକୁ।
ଆଜ୍ଞା।
ସବୁ ଗଲୁ।
ଆପଣ କହନ୍ତି ଜଗା ଦର୍ଶନ କରନି ଆପଣ ଲାଇନ ଏଇଠି ହେଇକି ଆଉ ଭିତରୁ ଯାଆନ୍ତି ସେଠି ଭିତରେ ଅବଡଡ଼ା ଖାଆନ୍ତି ନା ପଦରା ଆସି ଖାଆନ୍ତି।
ନାଇଁ ଆଜ୍ଞା ଭିତରେ ଖାଇଲୁ।
ଆଜ୍ଞା ହୁ ଯେହେତୁ ଆମେ ଏ ବର୍ଷ ରଥଯାତ୍ରାରେ ମ ପୁରୀ ଯିବା। ତ ବନ୍ଧୁ ଯଉ ତମେ ଏ ବର୍ଷ ପୁରୀ ଯିବ ଏ ବର୍ଷ ପୁରୀରେ ଆମେ ରଥ ଟିକେ ଟାଣିବା। ଯେହେତୁ ଏ ଯୋଉ ରଥରେ ଭିଡ ପ୍ରବଳ
ଆଜ୍ଞା।
ସେଥିପାଇଁ ଆମେ ଗୋଟେ ଘର ଭଡା ନେଇ, ସେଠି ଆମର ଯେତେ ସବୁ ଆବଶ୍ୟକ ସାମଗ୍ରୀ ଯେପରିକି ମୋବାଇଲ ପର୍ସ
ଆଜ୍ଞା, ସେଟା ଆଜ୍ଞା ରୁମ ନେଇଯିବ ଆଜ୍ଞା ରୁ ତମ ଚାବି ଫାବି ସବୁ ଦେଇଦେବେ।
ଆଜ୍ଞା, ଆମ ସେପଟ କିଛି ଅସୁିଧା ନାହିଁ ଆମେ ଆର ଫୋନ ଫୋନ ସବୁ ରଖିଦେଇକି ଆମେ ଆରାମସ କିଛି ନାହିଁ ବୁଲିବା। ଆ, ଆରାମସେ ରଥ ଟାଣି ଟାଣି ଟାଣିଟାଣି ଆମେ ର ସେତଟା ଗଲେ ଟିକେ ଭଲ ହବ ନା, ବାହୁଡ଼ାରେ ଗଲେ ଭଲ।
ତମେ ଆଜ୍ଞା ରଥ ଯାତ୍ରାରେ ଯିବ ରଥ ଦଉଡିକି ଟିକେ ଛୁଇଁକି ଆସିବ, ଟାଣିବ ନହଲେ
ଆରେ ବନ୍ଧୁ, ମୁଁ ଯୋଉ କଥାଟା କହପାର ଆପଣ ବୁଝନ୍ତୁ, ଆମେ କହିଲୁ କି? ଏ ରଥଯାତ୍ରାରେ ଭିଡ ପ୍ରବଳ, ବାରଡାରେ ଟିକେ ରଥନ ପିଲା କମଥିବ ତ ବାହୁଡ଼ା ରେ ଗଲେ ଟିକେ ଭଲ ହବ
ଆଜ୍ଞା, ବାହୁଡ଼ାରେ ଗଲେ ତମେ ଆଜ୍ଞା ଭଲ ହବ।
ଆଜ୍ଞା।
ବାହୁଡ଼ା ରେ ବୁଲି ପାରିବ। ଆଉ ଆଉ ଦି ଦିନ ର ସୁନା ଇ ଏରିଆ ଦେଖିପାରିବ।
ଆଜ୍ଞା।
ଯାହା ହବ, ଦେଖି ଆସିପାରିବ ପୁଣି।
ନୁ ସୁନାବେଶ ତ ସରିଗଲଣିି, ଆ ସୁନାବେଶ କେମିତି ହବ? ସ୍ଥାନ ପୂର୍ଣ୍ଣିମା ଆମର ସୁନାବେେଶ ହେଇଥିଲା, ଠାକୁର ଗାଧେଇକି ଏକ ପନ୍ଦର ଦିନ ଭିତରେ ରହିବି, ପନ୍ଦର ଦିନ ପରେ ସେ ଏକାଥରେ ପନ୍ଦର ଦିନ ପରେ ବାହାରିଲେ ରଥର ଚଢିବୁ।
ଆଜ୍ଞା।
ଆପଣ ମତେ ବହୁତ କିଛି ଜାଣି ନାହାନ୍ତି?
ନାଇଁ ଆଜ୍ଞା।
ଠିକ ଅଛି ଆମ ସହିତ ଗଲେ, ଆମେ ଆପଣଙ୍କୁ ଟିକେ ଜଣେଇଦବୁ, ଆମ ସହିତ ହଁ ଗଲେ ବି ବୁଲିବେ। କିଛି ବହୁତ ତମେ ଜା ଜାଣିପାରିବ ଯେହେତୁ କି ପୁରୀରେ ବିଷୟରେ ତମେ କିଛି ଜାଣିନା ତ ଅ ଆପଣଙ୍କ
ଆଜ୍ଞା ଆପଣ ଯାଇଛନ୍ତି ତ କେବେ କାର୍ ରେ?
ଆମେ ତ ବହୁତ ଥର ଯାଇଛୁ ଗାର୍ଡେନ ଯାଇଛୁ।
ଆଜ୍ଞା।
ଆଜ୍ଞା।
ତମେ ଟ୍ରେନରେ ଜମା ଯାଅନାଇ।
ନା ବନ୍ଧୁ ଆମେ ଟ୍ରେନରେ ଯାଉନୁ ଆମ ନିଜର ଗାଡି଼ ଅଛି ତ ଆମେ ନିଜେ ହିଁ ଗାଡ଼ିରେ ଯାଉ।
ଆଜ୍ଞା।
ହେଲେ।
ଆଜ୍ଞା।
ନାଇ ପଳେଇ ଆଇଲି ବନ୍ଧୁ କୁହନ୍ତୁ?
ସବୁ କହିଲା ଆଜ୍ଞା, ଭଲ ଲାଗିଲା ଆଜ୍ଞା। ପୁରୀ ବିଷୟରେ ଆଜ୍ଞା, ପୁରୀରେ ତ ଆଜ୍ଞା ଲୋକ ସବୁବେଳେ ହଉଛନ୍ତି।
ଆଜ୍ଞା ଯେହେତୁ ଆମେ ପୁରୀ ଯିବା ପୁରୀ ଯାଇକି ସେପଟୁ ଆମର କୋଣାର୍କର ସୂର୍ଯ୍ୟ ଉଦୟ
ସବୁ କୋଉଟା ଆଜ୍ଞାନ୍ଦ
ଗୁଟା ଘଳି ବୁଲାବୁଲି କରି ଆପଣ ଏକାଥରେ ଆସିକି ଆଜ୍ଞା ବନ୍ଧୁ କୁହନ୍ତୁ?
ହ ଆଜ୍ଞା।
ଆପଣଙ୍କୁ କୁଆଡେ ବୁଲିବାକୁ ବହୁତ ଇଚ୍ଛା ଅଛି, କୋଉ ଜାଗାକୁ ଗଲେ ଆପଣ ଯେପରିକି ଆମର ପୁରୀ ମନ୍ଦିର
ଆଜ୍ଞା ମୁଁ-କ ଯିବି ଆଜ୍ଞା ଠାକୁରଙ୍କ ଯୋଉ କେଦାରନାଥ।
ବଡ଼ କେଦାରନାଥ ଯିବାକୁ ବହୁତ ଇଚ୍ଛୁକ ଅଛନ୍ତି, ଆପଣ? ଆପଣ ଯାଇପାରୁନାନନ୍ତି କିଛି ପଇସାର ଅସୁବିଧା- କିଛି ପଇସାର ସୁବିଧା ନାହିଁ ବୋଲି ଆପଣ ଯାଇପାରୁନାହାନ୍ତି, ନିହାତି ଆପଣଙ୍କ ଦିନେ ନା ଦିନେ ମନସ କଣ ପୂରଣ ହବ, ଯେହେତୁ ଆପଣ କଣ
ପହଞ୍ଚିବା ପାଇଁ ଲାଗିବ ପାଞ୍ଚଦିନ
ଦଶ ଦିନ ଭଳିଆ ଲାଗିଯିବ ଆଉ ଆପଣଙ୍କ ଯେମିତି ଯେ ଟ୍ରେନରେ ଯିବେ କି ପ୍ଲେନ ରେ ଯିବେ କିମ୍ବା ବାଇକ ରେ ଯିବେ କି ସାଇ ସେଟା ଆପଣଙ୍କ ଉପରେ ନିର୍ଭର କରେ, ଯେପରି ଯିବେ ସେପରି ଟାଇମ ଲାଗିବ।
ଆଜ୍ଞା।
କିଛି ଅସୁବିଧା ନାହିଁ ଆପଣଙ୍କ ମନସ୍କାମନା ପୂରଣ ହବ ଆଜି ନହେଲେ ଆପଣ କାଲି ଯାଇପାରିବେ। ତ ଆପଣ ଆଗେ ପଇସା କମାନ୍ତୁ ପଇସା ହିଁ ପାଖରେ ଥିଲେ ଆପଣ ଯୁଆଡେ଼ ପାଇବେ ସିଆ
ଆଜ୍ଞା ପଇସା ଥିଲା ଆଜ୍ଞା, ପାଞ୍ଚ ଦିନ ନା ଦି ଦିନ ଯାଇ ପହଞ୍ଚିବ।
ଆଜ୍ଞା।
ଆଜ୍ଞା, ଆପଣଙ୍କ କଣ ଇଚ୍ଛା ଅଛି ଆଗକୁ?
ମୋର ତ ଗୋଟେ ଇଛା ଅଛି କି ଆମର ଗୋଟେ ନିଜର ଗୋଟେ ସାଉଣ୍ଡ ଗାଡ଼ି ବାହାର କରିବୁ, ଯେ ଏପରିକି ଡି଼ଜେ ଗାଡ଼ି
ହଁ ଯୋ ବାହାଘରେ ଫାଘରେ କଲିଙ୍ଗ୍ ଲଗେଇବ ରେଡି।
ହଁ ବାହାଘର ଫାଘରେ-ଏ-ଏ-ଏ ବ୍ୟବହାର କରିବାକୁ ଆପଣଙ୍କର ଉ-ଉ ଭସାଣିରେ କିମ୍ବା କୋଉଠି ବାହାଘର, ବରଯାତ୍ରୀ
ଆଜ୍ଞା।
ଗଣେଶ ପୂଜା ଉ-ଉ-ଉ-ଉ କୋଡି଼ ପୂଜା ପ୍ରୋଗ୍ରାମ ହଉଥିବ ଏମିତି ହେଲେ ଆମେ ଟିକେ ବ୍ୟବହାର ଟିକେ କରନ୍ତୁ।
ଆଜ୍ଞା।
ଆଜ୍ଞା।
ସେଇଟା କଲେ ଭଲ ହବ।
ହ ତାହାଲେ ବନ୍ଧୁ ଆମେ ନିହାତି-ପୁରୀ ଯାଉଛୁ। ପୁରୀ ରେ ପା ଆମ ସୁନାବେଶ ଆପଣ ଦେଖିଥିବେ ନା ଦେଖିନାହାନ୍ତି।
ନାଇଁ ଆଜ୍ଞା ମୁଁ ଦେଖିନି ତ। ଦେହ ଖରାପ ଡାକିଲେ ମୁଁ ଟିକେ ଯାଇ ପାରିଲିନି। ଆଉ ଗାଁ ରେ ଯିଏ ଯାଇଥିଲେ ଚାରି ପାଞ୍ଚ ଜଣ ଜଣ ବଡ ଭାଇ।
ଆଜ୍ଞା।
ଟାଙ୍ଗିଲେ ମୁଁ ଆଉ ଯାଇପାରିଲିନି ଆଉ। ଆଜ୍ଞା। ଆପଣ କଣ କହୁଚନ୍ତି କୁହନ୍ତୁ?
ବନ୍ଧୁ କେନ୍ଦ୍ରନାଥ ଯିବାକୁ ହେଲେ, ଆପଣ କହୁଥିଲେ ଯେ ବାଇକ ରେ ନା ସାଇକେଲରେ।
କୋଉଠି କ
କେଦାରନାଥ ଯିବାକୁ।
କେଦାରନାଥ, କେଦାରନାଥ ବାଇକ ରହିଲେ ଠିକ ହବ ଟିକେ ଲାଗିବ ବହୁତ ଟାଇମ ପହଞ୍ଚିବାକୁ।
ଆପଣଙ୍କୁ ଟିକେ ଷ୍ଟ୍ରଗଲ କରିବାକୁ ପଡିବ, କଷ୍ଟ କରିବାକୁ ପଡିବ ଆପଣଙ୍କୁ। ଏଇ ଯେ ଆପଣ କେଦା ଭାଇଙ୍କୁ ନେଇ ଯାଇଥିଲେ ଆପଣଙ୍କ ଠୁ କିଛି ଟା ଜିନିଷ ଖାଇଛନ୍ତି ପିଛନ୍ତି। ଖାଇବା, କିଛିଟା ପଇସା ଆପଣଙ୍କର ବରଫ ହଉଛି ଆପଣ ସେଇଠୁ ଜ୍ୟାକେଟ ଫ୍ୟାକେଟ ନେଇକି ଯାଇପାରିବେ କିନ୍ତୁ ଏ ଥଣ୍ଡା ଜାଗା ଟା ନା।
ପଇସା ଥିବ ଯଦି ଆଜ୍ଞା ଶୁଣନ୍ତୁ ଆଜ୍ଞା ଗୋଟେ ଗୋଟେ ଲୋକ ଆଜ୍ଞା ଚାଲି ଚାଲି ଚାଲି ଆଜ୍ଞା ଯାଉଛନ୍ତି ପୁରୀ କି, ଜଗା ଡୋରି ଲାଗିଛି ବୋଲି ଯାଉଛନ୍ତି ନା ଆଉ।
ଆଜ୍ଞା।
ଆଜ୍ଞା ପୁରୀ କଣ ଜଗା ଡୋରି ଲାଗିଛି ବୋଲି। ଆଜ୍ଞା ଆଜ୍ଞା।
ହାଲୋ।
ଆଜ୍ଞା ଆପଣ କଣ କହୁଛନ୍ତି ଆଉ?
ସେଇଠୁ ଆମେ ନିହାତି ଏ ବର୍ଷ ପୁରୀ ଯିବୁ ବୁଲିବାକୁ ଯାଉଛୁ ଆମେ ପାଞ୍ଚଟି ପିଲା ପୁରୀ ଯିବେ। ତ ଘର ଭଡା ନେଇକି ଆମେ ଆରାମସେ ଖାଇ ପିଇ ଦିନେ ଗୋଟେ ଦିନ ରେଷ୍ଟ୍।
ଆଜ୍ଞା ଘରଭଡା ବି ଏବେ ଆଜ୍ଞା କମ ଅଛି ଆଜ୍ଞା ରୁମ୍ ଗୋଟେ ନବା ଆଜ୍ଞା ପାଆଂସ। କେତେ ଟଙ୍କା ଗୋଟେ ଦିନ?
କିଛି ନାହିଁ ଘର ଭଡା ଆରାମ ସେ ପାନ୍ସ ଘର ଭଡା ଚିହ୍ନା ଅଛି ବନ୍ଧୁ ମୋର। ସେଠି ରହିଯିବା କିଛି ଦିନ ବନ୍ଧୁଙ୍କ ଘରେ ରହିଯିବା
ନାଇଁ ନାଇଁ ଆଜ୍ଞା ତମେ ଆଜ୍ଞା ବଡ ଦାଣ୍ଡ ରେ ଶୋଇବୁ ଆଜ୍ଞା ଠିକ୍ ଠାକୁରଙ୍କର
ତମେ ଯୋଉ କଥା କହୁଛ ଯେ ରଥ ସିନା ଟଣା ହବ ବଡଡାଣ୍ଡରେ ଭଡା ଆମେ ଲେଘ ହେଇଉ ବଡ କୋଉଠି ଶୋଇବ?
ନାଇଁ ଆଜ୍ଞା ଶୋଇହବନି ଏଟା ନାଇଁ ରୁମ୍ ନବାକୁ ପଡ଼ିବ ଆଜ୍ଞା। ଆଜ୍ଞା ଆପଣଙ୍କ କଥା ଶୁଣିକି ଆଜ୍ଞା ମତେ ବହୁତ ଭଲ ଲାଗିଲା ଆଜ୍ଞା, ବନ୍ଧୁ।
ହଁଉ ବନ୍ଧୁ ହଁ ଆଜ୍ଞା।
ଆଜ୍ଞା ମୁଁ ଏଇନେ ଆଜ୍ଞା ଆଜ୍ଞା ରହୁଛି ଆଜ୍ଞା।
ଆଜ୍ଞା।
ଆଜ୍ଞା।
ଆଜ୍ଞା।